ହୁଁ, ହୁଁ, ଶୁଭାଯାଉଛି ମୋ କଥା ଆପଣଙ୍କୁ? ଶୁଭାଯାଉଛି ମୋ କଥା ଆପଣଙ୍କୁ? ହଁ ହାଲୋ, ହଁ ହାଲୋ ହାଲୋ ହଁ ହଁ କୁହନ୍ତୁ। ଏ ହଁ କୁହନ୍ତୁ କୁହନ୍ତୁ।
ଆ କଣ କରୁଚନ୍ତି?
କିଛିନାଇଁ ଭାବୁଚି ଟିକେ ବୁଲାବୁଲି କରିଯିବି। ପାଗ ଟିକେ ଠିକ ଅଛି ତ।
ହଁ ହଁ।
ତ ମାମ୍ ଆପଣ କୁଆଡେ ଯାଇଥିଲେ ବୁଲାବୁଲି ପାଖାପାଖି ମାନେ ଏବେ ଯୋଉ ଯାହାବି ମାନେ କୋଉ ଦୂର ଯାଗା କୁଆଡେ ଯାଇଥିଲେ?
ଏବେ ଦୂର ଜାଗା ତ ମୁଁ ଯାଇଥିଲି ଡିସେମ୍ବରରେ ଆମର ଜିରା---ମହିଳାଣ ଯାଇଥିଲି।
ବୁଝିପାରିଲି ବୁଝିପାରିଲି ମାନେ ତପ୍ତପାଣି
ହଁ ତପ୍ତପାଣି ସେପଟେ।
ମାନେ ଆପଣ ପୁରା ଗୋଟେ ଗୋଲ ବୁ-ବୁଲି ଦେଇଚନ୍ତି ନାଇଁ ତାହେଲେ। ଏଇଠୁ ଆରମ୍ଭ ହବ କୋଉଠୁ? ମାନେ ଆପଣ ଗୋଟ ଗୋଲ ବୁଲେ ଗୋଲ ବୁଲେ ଗୋଲ୍ ଟେ ବୁଲେଇ ଦେଇଚନ୍ତି ଗୋଲ୍ ମାନେ କଣ କହୁନାହାନ୍ତି ଏବେ ଆପଣ୍ ଯଦି ବ୍ରହ୍ମପୁରୁ ବାହାରିବେ ଠିକ୍ ଅଛି ମହେନ୍ଦ୍ରଗିରି ଜିରାଙ୍ଗ ତାପରେ ତପ୍ତପାଣି ମାନେ ଗୋଟେ ଗୋଲଟେ ବୁଲିବ।
ହଁ ହଁ ବୁଝିଲି ବୁଝିଲି।
ସେୟା ସେୟା ତ ଯାଇଥିଲେ ଗୋଟେ ମହେନ୍ଦ୍ କେବେ ଡିସେମ୍ବର ରେ ଯାଇଥିଲେ?
ହଁ ଡିସେମ୍ବର ଛୁଠିରେ ଯାଇଥିଲୁ ସମସ୍ତେ ମାନେ ପୁରା ଆମର ପରିବାର ସହିତ ଯାଇଥିଲୁ।
ପରିବାର ମାନେ ଚାରି ଜଣ ନା ଆଉ ସ-ଅ ଆଉ ସମସ୍
ନାଇଁ ନାଇଁ। ଅ-ଆମର ମାମୁଁ ମାଇଁ ମଉସା ମାଉସୀ ସମସ୍ତେ।
ହୁଁ ହୁଁ ମାନେ ଗୋଟେ ତାହେଲେ ପରିବାର ବର୍ଗର ଯୋଉ କହୁନାହାନ୍ତି କି ମିଳନ ମିଳନ। ଓହୋ କେତେ ଜଣ ଯାଇଥିଲେ ଏମିତି ବି?
ଆଜ୍ଞା?
କେତେ ଜଣ ଯାଇଥିଲେ?
ଆମେ ପନ୍ଦର କୋଡିଏ ଜଣ ଯାଇଥିଲୁ। ମାନେ ହଁ ଗୋଟେ କାର ଆଉ ଗୋ ଟେ ଯୋଉ ଆମର ଇକୋ ହୁଏ ଇକୋ ଗାଡି ସେଠିରେ।
ଅହୋ ତ କେମିତି ଲାଗିଲା ଟିକେ ଅନୁଭବ?
ହଁ ଭଲ୍ ଲାଗିଲା ଯେହେତୁ ପରିବାର ସହିତ ଯାଇଥିଲୁ ତୁ ଆହୁରି ଭଲ ଲାଗିଲା।
ସତକଥା କୁହନ୍ତୁ ପରିବାର ସହିତ ଗଲେ ଭଲ ଲାଗେ ନା ସ-ସତ କଥା କୁହନ୍ତୁ ପରିବାର ସହ ଗଲେ ଭଲ ଲାଗେ? ନା ସାଙ୍ଗସାଥି ମାନଙ୍କ ସହିତ ଗଲେ ଭଲଲାଗେ?
ଭଲ ଲାଗେ କା ମାନେ ସାଙ୍ଗ ମାନଙ୍କ ସହିତ ଗଲେ ଅଧିକା ମଜାମସ୍ତି ହୁଏ। କିନ୍ତୁ ପରିବାର ସହିତ ଗଲେ ସିଏ ବି ଟିକେ ଅଲଗା ଲାଗେ ଯେହେତୁ
ଆପଣ ହୁଁଁ
ମୋ ମାମୁଁଙ୍କ ପୁଅ ମାଉସୀଙ୍କ ପୁଅ ସବୁ ଛୋଟ ଛୋଟ ଅଛନ୍ତି। ଉଁ ସେମାନଙ୍କ ସହିତ ଟିକେ ମଜାମସ୍ତି କରିବାକୁ ଭଲ ଲାଗେ ଆଉ।
ହଁ ମାନେ ଆପଣ କହୁଛନ୍ତି ଯେ ଯାର ଯଉତିରେ ଯୋଉଟା ମଜା ନା କଣ? ମାନେ ସାଙ୍ଗ ମାନଙ୍କ ସହିତ ବି ଗୋଟେ ଅଲଗା ମଜା ପରିବାର ସହିତ ବି ଅଲଗା ମଜା।
ହଁ ସାଙ୍ଗ ମାନଙ୍କ ସହିତ ଆପଣ ଟିକେ ମାନେ ବେଶୀ ମିଶି ଥିବେ ନା ତ ସେ ହଁ ସେ ଟିକେ ଖୋଲିକି ଆପଣ କଥାବାର୍ତ୍ତା ହେବେ ସେ ଟିକେ ଅଲଗା ଲାଗିବ। ପରିବାର ସହିତ ଟିକେ ଅଲଗା ସ-ସମ୍ପର୍କ ଥାଏ।
ଟିକେ ଭାବିବାକୁ ପଡିବ କଣ କହିଲା ପୂର୍ବରୁ କହିବି ତ କହିବିନି ତ ସେଇୟା ନାଇଁ ବହୁତ ଭଲ ବହୁତ ଭଲ ତାହେଲେ ଆପଣ ସେମିତି ମାନେ ଯାଇଥିଲେ ପରିବାର ସହିତ ନେଇଁ
ହଁ
ତ ଟିକେ ଅନୁଭୂତି କୁହନ୍ତୁ କଣ କଣ ଆପଣଙ୍କୁ ଭଲ ଲାଗିଲା ଆଉ କଣ କଣ ଖରାପ ଲାଗିଲା
ଖରାପ ତ ଦେଖିବାକୁ ଗଲେ ହଁ ଭଲ ତ ଲାଗିଲା ମାନେ ଚିରାଙ୍ଗ ର ଆମର ଯଉ ଅଛି ସବୁ ବୌଦ୍ଧିକ ବୌଦ୍ଧ ବୁଦ୍ଧ ଙ୍କର ସବୁ ଇଏ ଗୁଡାକ ସେ ଗୁଡ଼ାକ ଦେଖିବାକୁ ସୁନ୍ଦର ଲାଗେ ତାପରେ ସେ ସେଠି ଯୋଉ ପୋଷାକ ଗୋଟେ ଦିଅନ୍ତି ପିନ୍ଧିବାକୁ ଆମର ଫଟୋ ଉଠେଇବା ପାଇଁ ସେଥିରେ ବି ମାନେ ପିନ୍ଧିକି ଫଟୋ ଉଠେଇଲୁ ଭଲ ଲାଗିଲା
ହୁଁ କାଇଁ ଆମକୁ ଦେଲିନି ତ ଆମେ ଯାଇଥିଲୁ
ସେଇଟା ନି ନିଜ ଚଏସ୍ ଆପଣ ନିଜ ଇଚ୍ଛାରେ ଯଦି ଆଣିକି ପିନ୍ଧିବେ ହଁ ସେଟା ପିନ୍ଧିବି ଆଉ ହଁ ସେଇଟା ସେ ଯୋଉ ଆମର ମନ୍ଦିରଟା ଅଛି
ହୁଁ ହୁଁ
ମାନେ ବତ ଯୋଉ
ହୁଁ ଜାଣିଲି ଜାଣିଲି କୁହନ୍ତୁ ମାନେ ହଁ ଯୋଉ ପ୍ରାର୍ଥନା ହୁଏ ହଁ ହଁ କି ମାନେ ଆମେ ସ ଆପଣ କୋଉ ସମୟରେ ଯାଇଥିଲେ
ଆମେ ଦିନ ବେଳେ ଯାଇଥିଲୁ ଏମି ଦଶ
ଓହୋ ସେଥିପାଇଁ ବୋଧେ ଆପଣଙ୍କୁ ଦେଇଥିବେ ଆମେ ସନ୍ଧ୍ୟାରେ ପହଞ୍ଚିଥିଲୁ
ହଁ ହଁ ଆଉ ସେ ଭିତରେ ଗୋଟେ ଯୋଉ ମନ୍ଦିର ଟା ବି ଅଛି ଅଛି ପୁରା ବଡ ମନ୍ଦିର ଟା ପୁରା ଶାନ୍ତ ଲାଗେ ସେ ଭିତରେ ସେ ଭିତରେ ଯାଇକି ଟିକେ ବସିଲୁ ଆମେ ସେ ଭିତରକୁ ତ ଆଉ ଫୋନ ଆଲାଉ କରନ୍ତିନି
ଓହୋ
ହଁ
ହୁଁ ହୁଁ
ତାପରେ ତା ସେ ପାଖରେ ଗୋଟେ ଜଳପ୍ରପାତ ଅଛି
ହଁ ପାଖରେ ଜଳ ପ୍ରପାତ ନା ଟା କଣ କହିବେ
ଏ ଖସଡା ଜଳପ୍ରପାତ
ସେଟା ହଁ ହଁ
ହଁ ସେଇଠିକି ବି ଯାଇଥିଲୁ ସେଇଟା ବି ମାନେ ଜଳପ୍ରପାତ ଦେଖିବାକୁ ଭଲ ଲାଗେ କିନ୍ତୁ ଟିକେ ଅପରିଷ୍କାର ଲାଗେ ମାନେ ଯୋଉଠି ସେଠି ଆମର ପ୍ଲାଷ ଟିକ ପଡିଥାଏ ଉ ଲୋକମାନେ ଟିକେ ଅପରିଷ୍କାର କରନ୍ତି
କଣ କରିବା ସରକାର କହି କହି ମାନେ ହାଲିଆ ହେଇଗଲେ ସଫା କର ସଫା କର ସଫା କର ଲୋକମାନେ ମଧ୍ଯ ସେ ଜିନିଷ ମାନୁନାହାନ୍ତି
ସେୟା ସରକାର ଆଉ ଜଣେ ଚାହିଁଲେ ତ ହବନି ସମସ୍ତେ ଚାହିଁଲେ
ସଫା କରିବା କାମ ହଉଛି ଲୋକମାନଙ୍କର ଠିକ ଅଛି ଏବେ ଦେଖନ୍ତୁ। କେତେ ଜଣ ଅଛନ୍ତି ଏବେ ମୋ ମୂଳା ଲୋକ ଏବେ ଯଦି ମୁଁ ଯଦି କିଛି ଖାଇବି ମେ ଭାବନି କୁୁରରି ମୁଁ ଖାଇଲି ହେଲା। ତ ଯଦି ନଥିବ ନା ମୁ ପକେ ପକେଟ ରେ ମୁଁ ଧରି ପକାଏ ଆଉ ଯୋଉ ଡଷ୍ଟବିନ ଥାଏ। କି ଯୋଉ ଜାଗାରେ ମାନେ ଫିଙ୍ଗିବାକୁ ପଡେ ମୁ ସେଠି ଫିଙ୍ଗି ଦିଏ କିନ୍ତୁ ଲୋକମାନେ ଯୋଉଠି
ଯୋଉଠି ଖାଇବେ ସେଇଠି ପକେଇ ଦେଇଥିବେ।
ଆଉ ସବୁଠୁ ମାନେ ଖରାପ ଲାଗେ କୋଉଠି ଜାଣନ୍ତି ମାନେ ରେଳ ଗାଡି ରେ। ମାନେ ସେ ଗାଡିରେ ହଁ ମାନେ ସତ ସତରେ ମୋତେ ବହୁତ ଖରାପ ଲାଗେ କାରଣ ସେ ଯ ଯୋଉ ଯୋଉ ସମୟରେ ସେ ଗାଡି ବାହାରି ଥାଏ। ସେ ସମୟରେ ଗାଡି ପୁରା ମାନେ ସଫା ଥାଏ ଠିକ ଅଛି କିନ୍ତୁ ଆସିଲା ବେଳେ ଗାଡି। ପୁରା ମାନେ ଖରାପ ହେଇଥାଏ ତ ସେଠି ସବୁଠୁ ମାନେ। ଖରାପ ମତେ ସେଇଠି ଲାଗେ ନା ଯେମିତି ଲୋକମାନେ ସେଠି ଅଛନ୍ତି ଯୋଉଠି ଖାଇବେ ସେଇଠି ଫିଙ୍ଗିବେ। ସେ ଯୋଉ ଚଣା ଖାଆନ୍ତି ବାଦାମ ଖାଆନ୍ତି ସେଠି।
ହଁ ହଁ ସବୁ ସେ ସେଠି ଖାଇବେ ସେ ଗୋଡ ତଳେ ଫୋପାଡି ଦେଇକି ପଳେଇବେ।
ସେଇଆ ସେଇଆ ସେ ମ ସବୁଠୁ ଖରାପ ମତେ ଲାଗେ ସେ ରେଳଗାଡିରେ ଲୋକମାନଙ୍କର ମାନେ ଚି ତା ଧାରା ତ ହୁଏନି ସେ ଯୋଉ କହନ୍ତି ଇଂରାଜୀରେ ସିଭିକ୍ସ ସେନ୍ସ କହିକି ନା। ତ ସେ ଜିନିଷ ତ ହଁ ସେ ଜିନିଷ ତ ନାହିଁ କଣ କରାଯିବ।
ସେଟା ବହୁତ ଅଭାବ ଅଛି ଏଠି ଲୋକଙ୍କର।
ହଁ ଭାରତରେ ବହୁତ ଅଭାବ ଅଛି ସେୟା ତ ଆମେ ଜାଣିପାରୁଛୁ ହଁ କଣ କରିବା। ଆମେ ଆମର କର୍ତ୍ତବ୍ୟ କରିବା। ଆମେ ଆମର ମାନେ ଆଗ ହଁ ଆମେ ଆମ ଆଗ ପିଢି। ଓ ମାନେ କରିବା ତ ଆମ ଦ୍ୱାରା ଯେତିକି ହବ। କ୍ଷତି କରିବା ହଁ କି ନାହିଁ?
ହଁ ପୁଣି ଆମେ ସେଠିକି ଯୋଉ ଗଲୁ ବି। ଆମର ଗାଡି ରଖିବା ଜାଗା ଯୋଉଠି ଥିଲା। ସେଇଠୁ ଓଲ୍ହେଇକି ଆସିବାକୁ ମାନେ ଅସ ମା ପାଦ ଜମା ପକେଇବାକୁ ଇଚ୍ଛା ହୁଏନି ଏତିକି ଅପରିଷ କାର ହେଇଥିଲା ସେ ଜାଗା ସେଇ ଜଳପ୍ରପାତ ପାଖରେ। ହଁ ସେଟା ଗୋଟେ। ଆମେ ଯେହେତୁ ଆମେ ଗଞ୍ଜାମରୁୁ ବାହାରିଲୁ। ତ ମୋ ମାମୁଁ ଘର ଗାଁରୁ ଆମେ। ନାଇଁ ବ୍ରହ୍ମପୁର ନାଇଁ ଆମର ଭଞ୍ଜନଗର। ଭଞ୍ଜନଗରଠୁ ଆହୁରି ଭିତରକୁ। ଫାର୍ଷ୍ଟ ଆମେ ଗଲୁ।
ଆମର ଇଆଡ଼େ ଆମର କଣ କହୁଛନ୍ତି ବୁଦ୍ଧ।
ହଁ ସେଠିକି ହଁ ଫାର୍ଷ୍ଟ ସେଠିକି ଗଲୁ। ସେଇଠୁ ସେ ଜଳପ୍ରପାତକୁ ଗଲୁ ସେଠି ଆମର ଖାଇବା ବ୍ୟବସ୍ଥା ହେଇଥିଲା।
ହଁ ହଁ।
ମାନେ ବାହାର ଖାଇବା ଟିକେ ଖାଇବାକୁ ପସନ୍ଦ କରନ୍ତିନି। ତ ସେଥିପାଇଁ ଘରୁ ରୋଷେଇ କରିକି ସବୁ ଧର ଉଁ ନେଇ ଯାଇଥିଲୁ।
ମାନେ ଓ ଘରୁ ରୋଷେଇ କରି ନେଇ ଯାଇଥିଲ?
ହଁ।
ଆଉ ସେ ସେଇ ରୋଷେଇରେ ଆପଣଙ୍କ ଭାଗିଦା ଥିଲା କି ନାଇ? ଯୋଉ ରୋଷେଇଟା ହେଇଥିଲା ଆପଣ। ଟିକେ ଯାହା ଜଣା ପଡୁଛି ଆପଣ ଟିକେ ହସିବା ଟା କାରଣ କ
କଣ କହିଲେ ଚାରିଟାରୁ ବାହାରି ପଡିଲୁଣି ଘରୁ।
ହଁ ଆପଣ ଟିକେ ବୋଧେ। ନିଜର ମାନେ ଶ-ଶରୀର ପ୍ରତି ମାନେ ଯତ୍ନ ନଉଥିଲେ ସେଦିନ ମାନେ ରେଡି ଫେଡି ହଉଥିଲେ।
ହଁ ହଁ।
ହଁ ମୁଁ ସେୟା ବୁଝିପାରୁଛି ଝିଅ ମାନେ ତ ଟିକେ ସେ ଜିନିଷ ହଁ ହଁ। ଅ ତ ଟିକେ ଫଟୋ ଫଟୋ ଯଦି ଭଲ ନ ଆସିବ ଭଲ କି। ତ ବୁଝିପାରିଲି ଝିଅ ମାନେ ଟିକେ ସେମିତି ଥାଆନ୍ତି ହଁ। ତାଙ୍କୁ ଟିକେ ତ ସମୟ ଲାଗେ ରେଡି ହେବା ପାଇଁ ତ ରୋଷେଇ ତ ବାପା ଘରେ କରୁଥିବେ ଆପଣ ସେ ସମୟରେ ବୁଝିପାରିଲେ ବୁଝିପାରିଲେ।
ହଁ ବୁଝିଲି ତ ସେଦିନ ମୋ ଆଈ ସବୁ ରୋଷେଇ କରିଦେଇଥିଲେ
ଉଁ ହୁଁ।
ସେଏ ପୁରା ମାନେ ତାଙ୍କ ସେଦିନ ରାତି ସାରା ନିଦ ନେଇକି ରୋଷେଇ କରିକି ନା ନେବାର ଅଛି। ସେଇଥିପାଇଁ ତ ସେ ଉଠିକି ହଁ ଆଈ ରୋଷେଇ କରିଦେ
ମାନେ ଆଈଙ୍କର ବୟସ କହିପାରିବି ଯଦି ମୁଁ ଖରାପ। ଓହୋ ମାନେ ଆଈ ମାନେ କାମ କରନ୍ତି ମାନେ ଭଲ ଭାବରେ।
ହଁ ମୋ ଆଈ ପୁରା ମାନେ ସୁସ୍ଥ ସବଳ ଅଛନ୍ତି।
ମାନେ କଣ କହୁନାହାନ୍ତି ଏବେ ଦେଖନ୍ତୁ ଆମେ ଯଦି ଆପଣଙ୍କ ଆଇ ମାନେ ବୟସ ପଳେଇ ଆସିବା ହେଲା ଆମେ କି କିଛି କରିପାରିବାନି କିନ୍ତୁ ଆଗ କାଳର ଯ ଅ କିନ୍ତୁ ଆଗ କାଳର ଆ ଆ ଏବେ ଏବେ ଆମେ ଏତିକି ବୟସ ହେଇକି ଆମ କଣ ଟେ ଆମ ବଥା ବଧି କାଟୁଛି ହଁ କି ନାଇଁ। କିନ୍ତୁ ଆଇ ଅଜା ମାନେ ତାଙ୍କେ କେତେ କାମ କରନ୍ତୁ ତାଙ୍କୁ କିଛି ହଉନି କାହିଁକି ନା ପୂର୍ବରୁ ଲୋକମାନେ କଣ କାମ କରୁଥିଲେ ହେଲା ନିଜେ କାମ କରୁଥିଲେ ଆଉ ଆଉ ସବୁଠୁ ବଡ କଥା ହଉଚି ତାଙ୍କ ଖାଦ୍ୟ ପାନୀୟ ହେଲା। ତ ଖାଦ୍ୟ ପାନୀୟ ବୋହୁତ ଭଲ ଥିଲା ହଁ କି ନାଇଁ।
ହଁ ବିନା ସାରଦିଆ ସବୁ ଖାଉଥିଲେ।
ଖାଦ୍ୟ ଖାଦ୍ୟ ବେଶୀ ମସଲା ଯୁକ୍ତ ଖାଦ୍ୟ ନୁହେଁ କିନ୍ତୁ ଆମେ କଣ ଯୋଉଟେ ଯାହା ପାରିଲେ ତାହା ଖାଇଦଉଚୁ। ଆଉ ମାନେ ଦେହର ଯତ୍ନ ନଉନୁ ଆଉ ବେଶୀ ସେ ବ୍ୟାୟାମ ଫ୍ୟାାମ ବି ଆମେ କରିବା କଥା କି ହି ସେ ଜାଗା ବି କିଛି କିଛି କରୁନି ତ ସେଥିପାଇଁ
ଇଟା ମୁଁ କରେ।
ତାହେଲେ ମୁଁ ବି କରେ ଟିକେ ଟିକେ କିନ୍ତୁ ମତେ ଲାଗୁଛି ଆପଣ ମୋଟ ଅଧିକ କରନ୍ତି।
ନାଇଁ ମାନେ ଅଧିକା ନାଇଁ ମୁଁ ସବୁଦିନ କରେ ଏମତି ଘଅ ଣ୍ଟା ଟେ ଅଧଘଣ୍ଟେ ଏମିତି କରେ ସବୁଦିନ୍।
ଓହୋ ଗୋଟେ ଘଣ୍ଟା ଥଣ୍ଡା ଆପଣ କୁହନ୍ତା ହେଲେ
ହୁଁ ଯୋଉଦିନ ଯେତିକି ସମୟ ମିଳିଲା।
ମାନେ କଣ କଣ କରନ୍ତି ଆପଣ।
ଏମିତି ଆମର ଥାଏ ଯୋଉ କୁହନ୍ତି କାଡିଓ କାଡିଓ କରେ ଆଉ ଯୋଗ କରେ ଆଉ ଯଦି ଏବେ ତ ବର୍ଷା ପାଗ ହେଇଛି ବାହାରକୁ ଯାଇ ହଉନି
ଏବେ ଟିକେ ନାଚ କରିଦେଇ ଡାନ୍ସ ଏ ଡ୍ୟାନ୍ସ କରିଦିଅନ୍ତୁ ଏବେ ବର୍ଷା ପାଗରେ।
ତାପ ନହେଲେ
ହୁ ନହେଲେ ତ ଟିକେ ମାନେ ବାହାରକୁ ଏମିତି ପଡିଆଡେ ଚାଲି ଲିବାକୁ ଯାଏ ଟିକେ ଦୌଡା ଦୌଡି କରେକ ସେଇଟା ଟିକେ ଭଲ ଲାଗେ।
ହଁ ସେ ଜିନିଷ ସେ ଜିନିଷ ମାନେ ନିଜ ଦେହ ପତିରେ ଯତ୍ନ ନେବା ଆବଶ୍ୟକିୟ ଯ ସେଇ ଜିନିଷ କରିବନି କହିଲେ ଆମେ ମାନେ ସତ ତ ରେ ମାନେ ଆମକୁ ଚାଳିଶି ପଚାଶ ବର୍ଷ ବୟସରେ ଆମେ ନଥିବା।
ନା ରୋଗ ପୁରା ସବୁଆଡୁ ମାଡି ବସିବ ଆମକୁ।
ହଁ ରକ୍ ମାନେ ଆମ ହଁ ସେଇ ଜିନିଷ ଆମ ଦେହ ଟିକେ ବି ମାନେ ଏଇଟା ହେବନି ମାନେ ଟିକେ କଣ ହେଲେ ଆମକୁ ଅଧିକ ମାନେ ରୋଗ ହବ।
ହଁ ଦୁର୍ବଳ ହେଇଯିବା ଆମେ ଜଲଦି। ଏ ତ ଆମର ଖାଦ୍ୟପେୟ ସବୁ କିଛି ମାନେ। କିଛି ଠିକି ନାଇଁ ଆଉ ଯଦି ଆମେ ଟିକ୍ ଟିକେ ଟିକେ ଶାରୀରିକ ପରିଶ୍ରମ କରିବେନି ତାହେଲେ ଆମ ଶରୀ ର ବି ଦୁର୍ବଳ ହେଇଯିବ।
ସେଇଆ ସେଇଆ ଆପଣ ଠିକି ଜାଣିଛନ୍ତି ଆପଣ କରୁଛନ୍ତି ମୁଁ ଭାବୁଛି ମୁଁ ବି ଟିକେ ଟିକେ କ ମାନେ ମୁଁ ବି କରୁଛି ବଟ ବେଶୀ କରୁନି କାହିଁକିନା ଯୋଉ କହୁନାହାନ୍ତି କାର୍ଯ୍ୟରେ ବ୍ୟସ୍ତ ହେଇଗଲା ଆଉ କରିହଉନି।
ହଁ ଟିକେ ଏମିତି ସମୟ କାଢିକି ନିଜ ଶରୀର ପାଇଁ କରିବା କରିବା କ ଥା ଆଉ।
ହୁଁ ଠିକିଅଛି ଠିକିଅଛି ହଉ ମୁଁ ଚେସ
ମାନେ ପ୍ରାୟ। ମୋ ଜେଜେମା ଜେଜେବାପା ବି ପୁରା ଉଁ ସବ୍ ସୁସ୍ଥ ସବଳ ଅଛନ୍ତି ଏବେ ଯାଏଁ। ଅଜା ଆଇ ବି ଅଛନ୍ତି। ମୁଁ ଏମିତିକିି ମାନେ ମୋ ଆଈଙ୍କ ମା ବି ଏବେ ଯାଏଁ ଅଛନ୍ତି।
ହଁ। ତାହେଲେ ଆପଣଙ୍କ ପରିବାର ବାଲା ସବୁ ସୁସ୍ଥସବଳ ନାହିଁକି ହଁ ମାନେ ପୁରା। ଧାଡ଼ି ରେ ଧାଡି ଶେଣୀରେ ସମସ୍ତେ ସୁସ୍ଥ।
ହଁ।
ଓ ହ ହ ଯା ହଉ ଯା ହଉ ଶୁଣିକି ଖୁସି ଲାଗିଲା। ତ ସେଥିପାଇଁ ଆପଣ ବସି ଆପଣ ବୋଧେ ଚେଷ୍ଟା କରୁଛନ୍ତି ଯେ ଆପ
ହଁ ମୁଁ ବି ଟିକେ ଚେଷ୍ଟା କରୁଚି ସେମାନଙ୍କ ଭଳି ହେବାକୁ ଯେ ଦେଖିବା କଣ ହଉଚି ଆଉ।
ହଁ ହଁ ଆମର ଖାଦ୍ୟପେୟ ଠିକ୍ ନାହିଁ କିନ୍ତୁ ଆପଣ ଆଉ ଗୋଟେ ବ୍ୟବସ୍ଥା କହୁଛନ୍ତି ଯୋଉଟା କି ବ୍ୟାୟାମ କରୁଛନ୍ତି କି। ଉଁ ଦୋଉ ଦୋଉଡା ଦୋଉଡି କରୁଛନ୍ତି।
ହଁ। ହଁ ଖାଦ୍ୟପେୟତ ମୋର ବି ଠିକି ନାହିଁ ସେମିତି। ମୁଁ ବି ବାହାର ଜିନିଷ ଖାଇଦିଏ।
ସେଇୟା ଟିକେ ନିମ ନିୟନ୍ତ୍ରଣ କରିବାକୁ ପଡ଼ିବ ଆଉ। ହଁ ସେ ବାହାର ଜନିଷ ଟିକେ ନିୟନ୍ତ୍ରଣ କରନ୍ତୁ ତେଲ ମସଲା ଟିକ ଅଧିକ ଖାଆନ୍ତୁନି କହେଲେ ଆପଣ ମ ଧ୍ୟ ଆପଣଙ୍କ ଅଜା ଆଇ ଜେଜେବା